ଶୁବ ସନ୍ଧ୍ୟା ବନ୍ଧୁ, ଶୁବ ସନ୍ଧ୍ୟା।
କ'ଣ କ---ଥିଲେ?
ନାଇଁ ବନ୍ଧୁ କିଛି ନା, ମୁଁ ତ ରାତ୍ର ଭୋଜନ ପାଇଁ କରିନି ସମୟ ଟା ହେଇଗଲାଣି। ରାତ୍ର ଭୋଜନ କରିବି ବୋଲି ଭାବୁଥିଲି। ପୁଣି ଆପଣ ରୋଷେଇ ତ କରିନି, ଖାଇବା ପାଇଁ ଚିନ୍ତା କରୁଥିଲି। ହଁ
ଆପଣ ଜାଣିନାହାନ୍ତି କି? ମାନେ ସୂର୍ଯ୍ୟ ଉଦେୟ ପରେ ଖାଇଦିଅନ୍ତି, କାରଣ ଖାଇଦେଲେ କ୍ଷମା କରିଦେବେ, ମୁଁ ଭୁଲୁ କହିଦେଲି। ତ ସୂର୍ଯ୍ୟ ଅସ୍ତ ପରେ ନା ଖାଇଦେବା କଥା, ମାନେ ଏମିତି ସାତଟା ଆଠଟା ନହେଲେ ବି ନଅଟା ଆଡ଼େ ତ ଖାଇଦେବା କଥା। କିନ୍ତୁ ଆଜିକାଲି ଯେଉଁ ବ୍ୟସ୍ତବହୁଳ ଜୀବନ ଯାପନରେ ଆଉ ଖାଇ ହଉନି ନା କଣ।
ହଁ ଭାଇ ନାଇ ନାଇ ମୋର ଅସୁବିଧା କେଉଁଠି ମୋ ସନ୍ଧ୍ୟାରେ ମିିବ ଜଣେ ଅଛି ସନ୍ଧ୍ୟା ବେଳେ ଟିକେ ବାହାରେ
ଟିକେ ଆପଣ ବି ଆପଣ ଟିକିଏ ଧିରେ କୁହନ୍ତୁ ଆପଣ ଟିକେ ଆପଣ ଟିକେ ସ୍ୱର ଟିକେ ମୋତେ ଲାଗୁନି ଶୁଭା ଯାଉନି ଭଲରେ।
ମୋର କଣ ହଉଛି କାର୍ଯ୍ୟ କ୍ଷେତ୍ରବି ଯାଉଛି ସବୁ ଯେତେ ହୁଏ
ହ୍ୟାଲୋ
ହଁ କଣ କହିଲେ ଆଉ ଥରେ କୁହନ୍ତୁ?
ଟିକଏ ଆପଣଙ୍କ ଆବାଜ ଶୁଭା ତ ଯାଉଛି କିନ୍ତୁ ଟିକିଏ ମାନେ ଘର ଘର ହୋଉଛି। ଆପଣ ଠିକ ଜାଗାରେ ଅଛନ୍ତି ତ।
ହଉ ସେଇଟା ହ୍ୟାଲୋ
ହୁଁ ଆଉ କୁହନ୍ତୁ।
ହ୍ୟାଲୋ ଏବେ ଏବେ ଏବେ ଭଲସେ ଶୁଣାଗଲା।
ପୁରା ଭଲସେ ଶୁଭା ଗଲା।
ମୁଁ କହିଲି କି ଏବେ ଆମର ଜୀବନ ଦେଖୁ ଜୀବନଯାପନ ପ୍ରଣାଳୀ ଠିକ୍ ନାହିଁ ଆମେ ଯାଉଛୁ ସକାଳୁ ଯାଉଛୁ ଉଠିକି ଆମେ କାର୍ଯ୍ୟ କ୍ଷେତ୍ରକୁ ଯାଉଛୁ କାର୍ଯ୍ୟ କ୍ଷେତ୍ର ପୁଣି ଆସୁଛୁ ତ ଟିକେ ବଡି ମାନେ ଦେହକୁ ବି ଶାନ୍ତ କରିବା ପାଇଁ ସନ୍ଧ୍ୟାରେ ଟିକେ ଭ୍ରମଣ କରୁଛୁ। ସନ୍ଧ୍ୟାରେ ଭ୍ରମଣ କଲା ପରେ ଆମେ କଣ ସନ୍ଧ୍ୟାରେ ଚା ଟିକେ ପିଇଲୁ। ତାପରେ କଣ ହଉଛି ସନ୍ଧ୍ୟାରେ ଆମେ ଖାଇଲା ଖାଇବା ସମୟ ଖାଉ ଖାଉ ଆମକୁ ହେଇଯାଉଛି ମାନେ ଜଳଖିଆ ଖାଉ ମୋତେ । ମୁଁ ଆଠଟା ନଅଟା ହେଇଯାଉଛି, ଜଳଖିଆ କରୁଛି ଟାଇମ୍ ରେ।
ମାନେ ଆପଣ ମାନେ ଆପଣ ଆପଣ ରାତ୍ରି ସମୟରେ
ହଁ, ରାତି ଆଠଟା, ହଁ। କରୁଛି ତ ସେଥିପାଇଁ ହଁ ସେଟା ଡେରି ହେଇଯାଉଛି, ସେଥିପାଇଁ ଖାଇବା ରାତ୍ର ଭୋଜନ ପାଇଁ ବି ଡେରି ହେଇଯାଉଛି। ଭୋକ ଲାଗୁନି, ଆଉ ଖାଇବା ଆସୁ ଆସୁ ଏମତି ଭୋକରେ ଖାଉ ଖାଉ
ଏ ଆପଣ ଟିକେ ଆପଣ ସମୟ ର ଯଉ ଅଛି ଠିକ ଅଛି, ହେରା ଟିକେ ପରିବ ତୁମେ କରିବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଏମିତି ଯଦି ଆପଣ ଯଦି ଆପଣ ଯଦି ଏମିତି ସବୁଦିନ କରିବେ ତାହେଲେ ମୋତେ ଲାଗୁଛି ବୋଧେ ଆପଣଙ୍କ ଦେହ ଅସୁସ୍ଥ ହୋଇପାରେ।
ହୁଁ ସେଇଟା ବି ଠିକ କହିଲେ ଆପଣ, ଦେହ ସୁସ୍ଥ ରହିବ। କଣ ହେଇଛି କି ମୋର ଅଭ୍ୟାସ ହେଇଗଲାଣି, ମୁଁ ସକାଳେ ଟିକେ ଡେ଼ରିରେ ଖାଇବି, ରାତିରେ ଡେ଼ରି ଖାଇବି, ଏମିତି ଗୋଟେ ଖରାପ ଅଭ୍ୟାସ ହେଇଯାଇଛି।
ଓ ହଁ ବୁଝିପାରିଲି ସେ ଖରାପ ଅଭ୍ୟାସକୁ ଆପଣଙ୍କୁ ଚେଞ୍ଜ କରିବାକୁ ପଡି଼ବ।
ହଁ ସୁଧାରିବାର ପାଇଁ ବି ସମୟ ଲାଗିବ, ସୁଧାରି ସୁଧୁରୁ ସୁଧୁରିବନି କିିଛି ସମୟ ଦବାକୁ ପଡି଼ବ, ମୁଁ ବୁଝିପାରୁଛି କଣ ହଉଛି, ମୁଁ ଚେଷ୍ଟା କଲେ ବି ଟେସ୍ ଷ୍ଟା କରୁଛି ନଅଟା ଦଶଟା ରେ ଖାଇବା ପାଇଁ ଭୋକ ଲାଗୁନି, ଆଉ ଭୋକ ନ ଲାଗିଲେ କଣ ଖାଇବା ବାଥୁ ରଖିଦେଇକି ବସି ପଢୁଛି
ଆପଣ ସାତଟା ଆଠଟା ସମୟରେ ଯଦି ଆପଣ ଜଳଖିଆ ପାନ କରି ଛେବନ କରିବେ ତାର ଆପଣଙ୍କୁ ରାତି ଦଶଟାରେ ଭୋକ ଲାଗିବ କେମିତି?
ହଁ ମୋର ସବୁ, ମାନେ ସଁ ସବୁ ସମୟ ଏପଟ ସେପଟ ହେଇଛି, ଯେମିତି କି ମୁଁ ମଧ୍ୟାହ୍ନ ଭୋଜନ ଗୋଟେରେ ଖାଇବା କଥା ଆମର ଖାଉ ଖାଉ ଖାଉ ତିନିଟା ହେଇଯାଉଛି।
ଆପଣଙ୍କର କିଛି ସରକାରୀ ଚାକିରି କରୁଛନ୍ତି ବୋଧେ ଯାହା ଲାଗୁଛି ଆପଣଙ୍କ କଥାବାର୍ତ୍ତାରୁ।
ହଁ, ଆମର ତ ଡୁ, ଦଖୁ ଦୁଖଦାୟକ ଜୀବନ ଶୁଣିଲେ ତ ଆପଣ ଜାୁଥିବେ ଆମର ଆଉ ସରକାରୀ କ୍ଷେତ୍ରରେ ଆମେ ଖଟୁଛୁ ଯାଇକି ସକାଳେ ସନ୍ଧ୍ୟା ଆଉ
ଓହୋ, ଆପଣଙ୍କ ସରକାରୀ ଚାକିରିରେ ଆପଣଙ୍କର ସମୟ ହେଇପାରୁନି। କିମ୍ବା ଆପଣଙ୍କ କେତେ ପୂର୍ବ ତାଙ୍କୁ ଡକା ହେଉଛି, ସେଥିପାଇଁ ଆପଣଙ୍କ ସମୟ ଠିକ୍ ଠାକ୍ ରେ ଆପଣ ଖାଇପାରୁନାହାନ୍ତି। ସ୍ୟାଟ ତା
ଦୀନ ଅଲଗା ଅଲଗା ସମୟରେ କାମ ରହୁଛି, ଯେମିତି ଆମେ କାଲି ଦେଖିବା କାଲି ସକାଳ ସାତଟା ଆଟାରେ ଯିବୁ ମାନେ ଆମକୁ ଆସିବା ପାଇଁ ଚାରିଟା ପରେ ହେଇଯିବ, ଆଉ ଚାରିଟା ଯାଏ ଆମେ କୁଆଡେ ଯାଇପାରିବୁନି, ସେଠୁ ମାନେ ତ ଖାଇବା ପାଇଁ, ଆମେ ଖାଇବା ପାଇଁ, ଆମକୁ ମିନିମମ୍ ମାନେ ଅତି କମରେ ଚାରିଟା ଯୋଗିବା ପଡି଼ବ, ଚାରିଟା ପରେ ହିଁ କିଛି ଖାଇପାରିବ।
ହେଲେ ବି ଆପଣ ଟିକେ ଚେଷ୍ଟା କରିବେ, ଠିକ୍ ଅଛି। ମୁଁ କଣ କହିବାକୁ ଚାହୁଁଛି ଯେତେ ହେଲେ ବି ଆପଣ ଟିକେ ଯଦି ହେଲା କହିଲେ ଟିକେ ସମୟ ସମୟରେ ଯଦି ଖାଇବେ ନା ସେଇ ତାହେଲେ ଆପଣଙ୍କ ଦେହ ସୁସ୍ଥ ରହିବ, ଆପଣ ଯଉ କହୁନାହାନ୍ତି ଆପଣଙ୍କ ସମୟ କଥା, ଯେ ନାଇଁ ମୁଁ ସନ୍ଧ୍ୟାବେଳେ ହଁ, ମୁଁ ଖାଇ ସାରିଲିଣି, ମୋର ସବୁ ସରିଯାଏ, ମୋର ସମୟ ସମୟ ସବୁ ମୋର ଯେମିତିକି ସକାଳେ ମୁଁ ସାତଟା, ଆଠଟା ନହେଲେ ନଅ ଆ ଟାଇମ୍ରେ ମୁଁ ମୋର ସକାଳ ଭୋଜନ କରେ ସକାଳୁ ଭୋଜନ କରି ଜଖ- ଜଳଖିଆ କରିଦିଏ, ତାପରେ ମୁଁ ଆମର ଘଣ୍ଟେ ସମୟରେ ମୁଁ ମୋର ମଧ୍ୟାହ୍ନ ଭୋଜନ କରିଦିଏ ଠିକ୍ ଅଛି ଆଉ ମୋ ସନ୍ଧ୍ୟା ପାଞ୍ଚଟା ସମୟରେ କିଛି ଗୋଟେ ଖାଇଦିଏ ହାଲକା ଫୁଲକା ଆଉ ମୁଁ ରାତି ଆଠଟା ଅଧେ ଭିତରେ ମୋର ଭୋଜନଟା ମୁଁ ସମାପ୍ତ କରିଦିଏ କାହିଁକିନା ମୁଁ ଜାଣିଛି ସ୍ୱସ୍ଥ୍ୟ ହିଁ ସମ୍ପଦ।
ରାତ୍ରରେ କେତେ ସମୟ ରେ ରାତ୍ରରେ କେତେ ସମୟରେ ଖାଉଛନ୍ତି ଆପଣ ରାତ୍ର ଭୋଜନ?
ରାତ୍ର ଭୋଜନ ମୁଁ ଆଠଟା ଅର୍ଧେ ଭିତରେ ମୁଁ ଖାଇଦିଏ।
ଓ ବଢିଆ ଆପଣ ଏଠ ଏତେ ସିଏ ଖାଇ ରଉଛନ୍ତି ମାନେ ଆଠଟା ଅଧରେ ମୋର ଗୋଟେ ଆଉ ଗୋଟେ ସମସ୍ୟା କଣ କି ମୁଁ ଯଦି ଶୀଘ୍ର ଖାଇଦେବି ମ ଖାଇଦେବି ଆଠଟା ଅଧ ନଅଟା ଅଧ ଖାଇଦବି ଭିତରେ
ହୁଁ ହୁଁ ଆପଣ ସୋୟା-ଆପଣ ସୋଇବା ସମୟ କେ
ମାନେ ଏ ତାର ଅଥ ଭୋକ ଲାଗିବ। ମୋର ଅ-ଅତିିକମରେ ନଅଟା ହେଇଯାଉଛି, ଅତି କମ୍ ରେ ବାରଟା ଓହୋ। ମୁଁ କହୁଛି ମୋର ଶୋଇବା ସମୟ ଶୋଇବା ସମୟ ହୁଁ ଅପ୍ତିକମରେ ବାରଟା ହେଇ ଅଛି
ସେଇୟା ନା। ହଁ ଆପଣ ଡେରିରେ ଶୁଅନ୍ତି ସେଥିପାଇଁ ହୁଁ, ହୁଁ, ଓ ବୁଝିପାରିଲୁ ତ ସବୁ କରମ୍ ହଁ ବୁଝିପାରିଲି ବୁଝିପାରିଲି, ଆପଣଙ୍କ ଯୋଉ ଡେଇର ଶୁଅନ୍ତି ସେଥିପାଇଁ ଆପଣଙ୍କୁ ଡେରିରେ ଖାଇବାକୁ ପଡେ ଆଉ। ସେଇଆ କହୁଛନ୍ତି ନା, ନହେଲେ ରାତି-ରାତିରେ ଆପଣ ଭୋକ ଲାଗିବ।
ହୁଁ ହୁଁଁ।
ହଁ ହଉ ବୁଝିପାରିଲ ହେଲେ ବି ଚେଷ୍ଟା କରନ୍ତୁ ଟିକେ ଶୀଘ୍ର ଖାଇବା ପାଇଁ ଆଉ ଆପଣଙ୍କର ସମୟ ଚେଞ୍ଜ କରି- ପରିବର୍ତ୍ତନ କରିବା ପାଇଁ
କେମିତି ରହୁଛି ଆପଣଙ୍କର ଶୋଇବା ସମୟ ଖାଇବା ସମୟ କହିଲେ ଶୋଇବା ସମୟ?
ମୋର ଶୋଇବା ସମୟ ମୋର ଦଶଟା ଅଧେ କିମ୍ବା ଏଗାରଟା।
ଦଶଟାରେ ଆପଣ ଶୋଇପଡୁଛନ୍ତି ଆପଣ ତ ଆଜି ଆପଣଙ୍କର ସମୟ ଆଜିିବା ଅତିବାହିତ ହେଇଗଲାଣି ଶୋଇବା ସମୟ।
ଆଜି ଆଜି ଟିକେ ମୋର କାମ ପଡ଼ିଯାଇଥିଲା ସେଥିପାଇଁ ଆଜି ମୁଁ ଶୋଇପାରିନି କିନ୍ତୁ ମୁଁ ଦଶ ଅେ ହଁ ପ୍ରାୟତଃ ମୁଁ ଦଶଟା ଅଧେ ଭିତରେ ମୁ ଶୋଇପଡ଼େ। କିମ୍ବା ଏଗାରଟା ଭିତରେ ମୁଁ ଶୋଇ ପଡେ ବାରଟା ବହୁତ ବାରଟା ବହୁତ ହେଇଗଲା। ବାରଟା ଯାଏନି ମୁଁ ମୁଁ ଏଗାରଟା ଭିତରେ ଶୋଇପଡ଼େ। ହଁ ଆଜି ଆଜି ହିଁ ଟିକେ ମୋର ବନ୍ଧୁ ସହିତ ଗୋଟେ କଥାବାର୍ ଥିଲା କହେକି ନା ମୁଁ ଆଜି ଶୋଇନି ନହେଲେ ମୁଁ ଶୋଇପଡ଼େ ବୁଝିପାରୁଛନ୍ତି।
ବଢ଼ିଆ କଥା କ
ହଁ ହଁ ହଁ ସେଇଆ ସେଆ ଆଉ ତାହେଲେ ଆପଣଙ୍କ କାଲି କାମ ଅଛି ସେଆ ନା?
ହଁ କାମ ଅଛି କିନ୍ତୁ ମୁଁ କାମ ଅଛି ବୋଲି ଜଲଦି ଶୋଇବା କଥା। ସକାଳୁ ଉଠିକି ମତେ ଯିବାକୁ ପଡିବ କିନ୍ତୁ ମୁଁ ଶୋଇପାରୁନି ମତେ ଶୋଉ ଶୋଉ କଣ କରିବା ଚେଷ୍ଟା ତ କରୁଛି ଶୋଇବା ପାଇଁ।
ଆଣ ନିଦ ହଉନି କାରଣ ଆପଣ ଅଭ୍ୟାସ ନାହିଁ ସେଆ ନା।
ହଁ ମୋର ନିଦ ହଉନି ଠିକ ସମୟରେ ନିଦ ହଉନି। ଭଲ ମାନେ ନିଦ ନହଲେ ଶୋଇ ହବନି ଖାଉଛି ଡେରିରେ। ସବୁ କାମ ସରି ସରି ଏବେ ଦେଖନ୍ତୁ ଏବେ ଯାଏ ମୋ କାମ ସରିନି କାମ ସବୁ ସରୁ ସରୁ ଏଗାରଟା ପଇଁଚାଳିଶ ପାଖାପାଖି ହେଇଯିବ। ତାପରେ ମୁଁ ଶୋଇବାକୁ ଚେଷ୍ଟା କରିବି ବାରଟା ସାଢେ ବାରଟା ବାରଟା ଅଧେ ହେଇଯିବ। ତ ଶୋଉ ଶୋଉ ସାଢେ ବାରଟା ମଧ୍ୟରୁ ଗୋଟିଏ। ମୁଁ ତୋ ଅନ୍ୟ ଦିନରେ ଆଠ ଆଠଟାରେ ଉ ଉଠୁଛି ଆଠଟାରେ ଅନ୍ୟ ଦିନ ଉଠେ ମୋର କାମ ଅଛି ବୋଲି କାଲି ପାଇଁ ମ ସାତଟାରେ ଉଠିବାକୁ ପଡିବ ସାତଟା ସମୟରେ ଉଠିକି ବା ଧ୍ୟ ହେଇକି ମୁଁ
ତାହେଲେ ଆପଣଙ୍କୁ ସାତଟାରେ ଉଠି ସବୁ କାମ୍ ଆପଣ ତାହେଲେ କାଲି ସାତଟା ଉଠି ସବୁ କାମ କରିବାକୁ ପଡ଼ିବ ସେୟା କହୁଚନ୍ତି।
ହଁ ନିତ୍ୟକର୍ମ ସାରିକି ପୁଣି କାର୍ଯ୍ୟ କ୍ଷେତ୍ରକୁ ଯିବାକୁ
ଅହୋ ତାହେଲେ ଆପଣଙ୍କ ଜୀବନ ବହୁତ ବ୍ୟସ୍ତ ବହୁଳ ତାହେଲେ ନାଇଁ?
ଜୀବନ ଶାନ୍ତି ନାହିଁ ଆଉ‌ କଣ କରିବା ଭାଇ ବଞ୍ଚିଚୁ ଖାଲି ଗୋଟେ ସଂଘର୍ଷ କରିକି ଆଉ। ଶାନ୍ତି ସୁଖ ନାହିଁ ଆମ ଭାଗ୍ୟରେ।
ସେମିତି ନାହିଁ ଆପଣ ଯଦି ଆପଣ କାମକୁ ବି ଯଦି ଆପଣ ଯଦି ଉପଭୋଗ କରିବେ ବୁଝିପାରୁଚ ଭଲ ଯଦି ଆପଣଙ୍କୁ ଲାଗିବ ଆପଣଙ୍କ କାମ ନା ଆପଣଙ୍କ କାମ କାମ ଲାଗିବନି। ବୁଝିପାରୁଚନ୍ତି ଆପଣ ବାହାରେ ଥିଲେ ବି ଆପଣଙ୍କୁ ଲାଗିବ ଯେ ନା ନା ହଁ ସେୟା ସା ଆପଣଙ୍କୁ ବାହାରେ‌ ଥିଲେ ବି ଲାଗିବ ନାଇଁ ନାଇଁ ଏ ଏଇଟା ହଉଚି ମତେ ମତେ ମଜା ଲାଗୁଚି ତ ସେମିତି କାମ ଦେଖନ୍ତୁ କରନ୍ତୁ
ନାଇଁ କଣ ହଉଚି କି ଭାଇ ଦେଖନ୍ତୁ ଏବେ ମୁଁ କହୁଚି ଶୁଣନ୍ତୁ। ମୁଁ ଏବେ ଅଛି ବାହାରେ ରହିକି କାର୍ଯ୍ୟ କରୁଚି ଚାକିରି ପାଇଁ ସବୁ ଚାକିରି ବେତନ ପାଇଁ ବାହାରେ ରହୁଚି ବାହରେ ରହି ଗଲେ ଖାଇବା ପି ବା ସ ସୁବିଧା ହଉନି ସମୟ ହଉନି ନିଜେ ରୋଷେଇ ଖାଇବା ପାଇଁ। ବାହାରୁ ଆ କିଣିକି ଖାଇଲେ କଣ ହଉଛି ସକାଳ ବଳେ ଚଳି ଯାଉଛି ରା ତ୍ର ଭୋଜନରେ ସେମାନେ ଦଉଛନ୍ତି ମାନେ ଅଧିକ ଅଧି କାଂଶ ଦିଅନ୍ତି ରୁଟି ରୁଟି ମାନେ ଅ ଅଣ୍ଡା ଭଜିଆ ତ ରୁଟି ଆଜି ମାନେ ଆଜି ଦେଇଥିଲେ କୋବିଚିଲ୍ଲି କୋବିଚିଲ୍ଲୀ ଦେଇଛନ୍ତି। ଏମତି କ କଣ ହଉଚି? ରୁଟି ଖାଇକି ମତେ ମତେ ତ ଲାଗୁଚି ନଖାଇକି ଶୋଇଜିବା ପାଇଁ କଣ କରିବା ମତେ ମୋର ଟିକେ ରୁଟି ଭଲ୍ ଲାଗେନି ବାଧ୍ୟ ହେଇକି ଖାଉଚି।
ଓହୋ ତାହେଲେ ଆପଣଙ୍କ ଭାତ ପ୍ରିୟ ନାଇଁ। ଯୋଉଠୁ ଆପଣ ଖାଇବା ମଗଉଛନ୍ତି ତାଙ୍କୁ ଯଦି ଆପଣ କହିବେ ନାଇଁ ମୁଁ ରାତିରେ ରୁଟି ଖାଇବା ପସନ୍ଦ କରେନି ମୁଁ ଭାତ ଖାଇବାକୁ ପସନ୍ଦ କରେ। ତାଙ୍କେ ଆପଣଙ୍କୁ ଦେଇପାରିବେନି?
ସେଇଟା ମୁଁ ଗତ କାଲି କାଲି ପଅର ଦିନ ପଚାରିଥିଲି କି ରାତ୍ରି ରେ ରୁଟି ଛଡା କଣ ହେଇପାରିବ କି ଭାତ ଫାତ। ସେମାନେ କହିଲେ ନାଇଁ ଆମର ରୁଟି ହିଁ କରୁଚୁ ଆମେ ତ ଭାତ କରୁନୁ ତ ସେଥିପାଇଁ ମୁଁ ଆଉ ମୁଁ ତାଙ୍କୁ ଜବରଦସ୍ତ ମାନେ କିଛି କହିପାରୁନି।
କାହିଁକି ସେମାନେ କାହିଁକି ଆ ଆପଣ ଆପଣଙ୍କ ଜଣଙ୍କ ପାଇଁ ସେମାନେ କାହିଁକି ସେମାନେ ତାଙ୍କର ଚେଞ୍ଜ ହଁ ପରିବର୍ତ୍ତନ କରିବେ।
ହୁଁ ବହୁତ ପିଲାଙ୍କ ପାଇଁ କରୁଚନ୍ତି ରୋଷେଇ। ଜଣଙ୍କ ପାଇଁ ସେମାନେ ଭାତ କରିବେନି ନା। ସେମାନେ ସମସ୍ତଙ୍କ ପାଇଁ ରୁଟି କରୁଚନ୍ତି।
ଆପଣ ଯଉଠୁ ମଗଉଛନ୍ତି ଠିକ୍ ଅଛି ସେଇଠି ଖ ଖାଇବା ସେଇଠୁ ଖାଲି ଗୋଟେ ସକାଳୁ ଓଳି ମଗେଇ ଦିଅନ୍ତୁ ନହେଲେ ଆଉ କଉଠୁ ରାତିରେ ମଗେଇ ଦିଅନ୍ତୁ ସେମିତି ହବନି?
ହୁଁ ସେଇଟା ଭାବୁଚି ସେଇଟା ଟିକେ ସମ୍ଭବପର ନାହିଁ। ତ ଭାବୁଛି ମୁଁ ଯୋଉ ଖାଇବା ଆଣୁଚି ତାଙ୍କଠୁ ନ ଆଣିକି ଭାବୁଚି ଏ ମାସ ମାନେ ବଦଲ କରିକି ଅନ୍ୟ ଜଣଠୁ ଆଣିବି ଯିଏକି ରାତିରେ ଭାତ ଦଉଥିବ। ସେମିତି ଚେଷ୍ଟା କରୁଚି। କାହିଁକି ନା ଜଣଠୁ ବି ଖାଇକି ମୁଁ ଜଣଙ୍କ ଠୁ ଖାଇ ଖାଇ କି ମୁଁ ମାସ ହେଲା ପାଖାପାଖି ଖାଉଚି। ତ ଖାଇବା ବି ଭାବ ସମାନ ରହୁଚି ତ ଖାଇବାର ସ୍ଵାଦ ବି ସମାନ ରହୁଚି।
ହଁ ହଁ। ତ ଭଲ୍ ହଁ ସେଇ ଜିନିଷ ଯଦି ଗୋଟେ ଜିନିଷ ଆପଣ ବାରମ୍ବାର ଖାଇବେ ନା ସେଇ ଜିନିଷ ଭଲ ଲାଗିବନି।
ମନକୁ ମାନେ ଖାଇ ବଞ୍ଚିବା ପାଇଁ ଖାଉଚୁ ରୁଚିକର ନାହିଁ ମନକୁ ଖୁସି ଲାଗୁନି। ଯଦି ଆମିଷ ଟିକେ ହେଲେ ଖୁସି ଲାଗୁଚି। ନିରାମିଷ ହେଲେ ତ ଖାଇବାକୁ ବି ଇଚ୍ଛା ଲାଗୁନି।
ହଁ ସେୟା ଯେମିତି ନୂଆ ନୂଆ ପ୍ରେମ ଆମକୁ ଭଲ ଲାଗେ। କିନ୍ତୁ ପୁରୁଣା ପୁରୁଣା ହେଲା ଭ ଭଲ ଲାଗେନି। ସେମିତି ଖାଇବା ମଧ୍ୟ ନୂଆ ନୂଆ ଭଲ ଲାଗେ। କିନ୍ତୁ ଟିକେ ପୁରୁଣା ପୁରୁଣା ହେଲେ ନା ସେ ଜିନଷ ଭଲ ଲାଗେନି। ତ ଆପଣ ପରିବର୍ତ୍ତନ କରୁଥାନ୍ତୁ। ଠିକ୍ ଅଛି ଆପଣ ପରିବର୍ତ୍ତନ କରୁଥାନ୍ତୁ। ମୁଁ ପ୍ରେମ କୁ ମୁଁ ପ୍ରେମ କୁ ମୁଁ ପ୍ରେମ କଥା କହୁନି ମୁଁ ଖାଇବା କଥା କହୁଛିି ଠିକ ଅଛି।
ପ୍ରେମିକ ପ୍ରେମିକ କୁ ତ ବଦଳେଇ ହବନି ଆପଣ ଯଦି କହୁଛନ୍ତି ପ୍ରେମିକକୁ ବି ହେଟା ବି ମାନେ ଏଇ ହେଇଗଲେ ବୋର୍ ମାନେ ହେଇଗଲେ
ପରେ ସେ ଜିନିଷ ଚାଲିଲେ କିନ୍ତୁ ଆପଣ ପ୍ରେମିକରୁ ସେ ବଦଳାଇ ପାରିବେନି। ସେ ଆପଣ ଯଦି ଚାହିଁଲେ ଖାଇବା ବଦଳେଇ ପାରିବେ।
ହୁଁ ହୁଁ।
ମୁଁ ତ ସେଇ ଜିନିଷ କହୁନି ତ ଆଉ ତାହେଲେ ଆପଣ ବାହାରେ ତାହେଲେ ଆପଣ ତାହେଲେ ସହରରେ ରହୁଛନ୍ତି ନାଇଁ? ହଁ ଆପଣ ମାନଙ୍କୁ ଆପଣ । ସରକାରୀ ଚାକିରି ମାନେ ଆପଣ ନିଜ ବାସଭବନ ଛାଡ଼ି ଆପଣ ସରକାରୀ ଚାକିରୀ ପାଇଁ ତ ଆପଣ ବାହାରେ ରହୁଛନ୍ତି। ଆପଣ ଏମିତି ଅସୁବିଧା ର ଅସୁବିଧାର ସମ୍ମୁଖୀନ ଏମିତି ଅସୁବିଧା ର ସମ୍ମୁଖୀନ ହବା କୁ ହଉଚି।
ଭଲ ଲାଗୁନି।
ହଁ ସେଇଆ ତ ସତ କଥା ଭଲ ଲାଗିବନି। ଆପଣ ଛୁଟିରେ ଯାଆନ୍ତି କି ନାଇ ଘରକୁ?
ବହୁତ କଷ୍ଟ ଛୁଟି ମିଳୁନି ସମୟ ସମୟରେ। ଛୁଟି ପାଇଁ ମାସେ ଆଗରୁ କହିବାକୁ ପଡୁଚି।